ହଁ,
ହାଲୋ,
ହଁ କୁହ?
କଣ କରୁଚ?
ଏଇ ଯଷ୍ଟ ପ୍ରେୟାର ସାରିକି ମାନେ ପ୍ରାର୍ଥନା ସାରିକି ବସିଥିଲି ତାପରେ ମୁଁ କହିଲି ଦେଖିବା କଣ କରୁଛନ୍ତି ସମସ୍ତେ।
ଆଉ କ'ଣ ଖାଇଛ?
ଜଷ୍ଟ ଖାଉଛି ଅଟା ଚକୁଳି,
ଓହୋ ଅଟା ଚକୁଲି ତମକୁ ପସନ୍ଦ।
ପସନ୍ଦ ଭଲ ଲାଗେ ଆ ସବୁଠାରୁ ସହଜ ରୋଷେଇ ବି,
ପସନ୍ଦ ସେଟା ହଁ ମୁଁ ଏଇଠି ବୁଲୁଚି ଆଉ।
ଓହୋ ଆଜି ଗରମ ହଉଛି ନା?
ହଁ
ମେଘ ହେଇଚି କି ତମ ଆଡ଼େ।
ହଁ ବାଏ ବ ଗରମ ବହୁତ,
ନି ମେଘ ହଉଚି କି ତମ ଆଡେ ହଁ। ନେଟୱର୍କ ମାନେ ଅସୁବିଧା କିଛି ହଉଚି କି ତମ ଭଏସ୍ ଭଲସେ ଶୁଭୁନି।
ହେଲୋ।
ହ୍ୟାଲୋ।
ମ ନେଟାର୍କ ଅସୁବିଧା ହଉଛି କିଲ। ସୁବୁନି। ହଁ।
ହଁ କୁହ। ହ
ଓହୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହେଲୋ।
ସୁବିଲା। ହ୍ୟାଲୋ।
ହ୍ୟାଲୋ ଏବେ ଶୁଭିଲା ଠିକ ସେ।
ହଁ ଶୁଭିଲା।
ଓହୋ ସରି ଟିକେ ନେଟାର୍କ ଇସୁ ଥିଲା ତ
ମୋର କିନ୍ତୁ କିଛି ଅସୁବିଧା ନାହିଁ ତମ ଆଉ ଭଏସ୍ ମତେ ଶୁଭୁନଥିଲା।
ଓହୋ ଓ ବୁଲେ ଭୁଲ ଟିକେ ହେଇଗଲା ଆଉ।
ଭୁଲ୍
ଆଉ ଆଜି ଦିନ ସାରା ସବୁ କଣ କରୁଛ।
ହୁ ଭଲ। କୋଳାହାଳ ଭିତରେ ବଞ୍ଚିବାକୁ ପଡୁଛି ଆଉ।
ଓହୋ ଆଉ ପାଠ ପଢୁଛ ନା।
ପାାଠ ହଁ ପଢ଼ିଛିି।
ଓହୋ। ଆଉ ରାତିରେ କଣ ଖାଇବା ତିଆରି ହବ।
ହବ କିଛି ଏପର୍ଯ୍ୟନ୍ତ ମାନେ ଆରମ୍ଭ ହେଇନି ଆଉ।
ଓହୋ।
ଟିଭି ଦେଖୁଛନ୍ତି।
ହଁ।
ଆା ସମୟ ହେଲା ମାନେ ଦୂରଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ ହେଇଯିବ।
ଓ ତମକୁ ସବୁଠୁ କଣ ଦେଖିବାକୁ ଭଲ ଲାଗେ।
ମୁଁ ମୁଁ ଦେଖେନି ଏତେ ହେଲେ ମୁଁ ଦେଖେ ଯୋଉ ଜାଣିଥିବ ସି ଆଇଡି ବୋଲି ଗୋଟେ ଅଛି ସୋ
ଓ।
ହଁ ସେଇଟା ସେଇଟା ଏବେ ମାନେ ତାର ପୁରୁଣା ପା ମତେ ବହୁତ ଭଲ ଲାଗେ କିନ୍ତୁ ମୁଁ ଏବେ ଆଉ ଦେଖୁନି ଫୋନ ଯେହେତୁ ହେଲାଣି। ଫୋନ ଏତେ ସମୟ। ଟାଇମ୍ ଫୋନ। ସମୟ କାଇଁ। ପକେଇବା ପାଇଁ ଯେତିକି ଯାହା ମିଳୁଛି। ୟୁଟ୍ୟୁବରେ ଆମର ଯାହା ସବୁ ଭିଡ଼ିଓ ଆସୁଛି। କମ କମଜୋର ଆମେ ସଟ୍। ଭିଡିଓ କହୁଛନ୍ତି। ସେଇରେ ଯାହା ଦେଖ। ଦେଖୁଛି କେତେବେଳେ ହେଲା ଯଦି ଫିଲ୍ମ ଦେଖି ଦଉଛି ବାସ ଏଇଆ ଆଉ ତାହଲେ ପାଠ ପଢା ଉପରେ ଯଦି କିଛି। ବେ ଆ ହଁ ସାଧାରଣ ଜିନିଷ ଆଉ ଏଇ ଆଉ ତମେ କଣ କରୁଛ?
ଅ ମୁଁ ଏଇଠି ଗରମ ହଉଛି ବୋଲି ବୁଲୁଚି ଆଉ ଛାତରେ
ଆଉ କଣ ଖାଇଥିଲେ ଆଜି ଖରାବେଳେ?
ପଖାଳ ଆଉ ଆଳୁ ଭର୍ତା
ଖାଲି ସାଧା ପଖାଳ ଖାଉଛ ନା ଦହି ଛୁଙ୍କ ପଖାଳ ଖାଉଛ?
ଶାଗ ଭଜା ନାଇଁ ମୁଁ ସାଧା ପଖାଳ ହି ଖାଏ କାରଣ ମୁଁ ଦହି ଖାଏନା।
ଆ ଲେମ୍ବୁ ଚିପୁଡିକି ଲଙ୍କା ଦଳକି ଲୁଣ ପକେଇକି ଖାଇବ ସେଟା ଆହୁରି ମଜା।
ଓହୋ ତାହେଲେ କାଲି କାଲି ଟ୍ରାଏ କରିବି।
ଟ୍ରାଏ କରିବ ମାନେ ଲେମ୍ବୁ ଚିପ ପୁଡ଼ଦବ ହେଲା ଭାତରେ ହି କଞ୍ଚା ଲଙ୍କା ଦଳିଦବ ରାଗ ଲଙ୍କା ଟିକେ ତମେ ଫୋନଟାକୁ ସ୍ପିକର ରେ ଦେଇ ଚୋ ମୋ ମତେ ହିଁ ଶୁଭୁଛି ମୋ କଥା। ଥାବି
ମୋତେ ଅ ମୋତେ କାହିଁ ଶୁଭୁନି ମୋତେ ବି ଶୁଭୁଛି ମୋ ଭଏସ୍ ଏଥିରେ ତ ସ୍ପିକର୍ ହିଁ ନାହିଁ।
ହଁ ନେ ଏବେ ଆଉ ଶୁଭୁନି।
ହୁଁ
ହଁ ତାପରେ ସେମିତି ଲୁଣ ଟିକେ ପକେଇକି ପିଇଦବ ହା ବଢ଼ିଆ ଲାଗିବ।
କାଲି କାଲି ଯାହେଲେ ଖାଇବି ଯେମିତି। ହଉ।
ଥଣ୍ଡା ହବ।
ରୁଟି ଆମର ରାତିରେ ରୁଟି ହିଁ କମ୍ପଲସରି।
ଭଲ ଜାଗାକୁ ମାନେ ଆମର ଶ୍ରେଣୀ ଗୃହକୁ ଦେଖିନଥିଲ କି?
କଣ କହିଲ?
ତୁମେ ଆଜି ଯାଇଥିଲ ନା ସେଣ୍ଟର୍ କୁ?
ହଁ ଯାଇଥିଲି। ଯାଇଥିଲି ଅ ଅନ୍ ଲାଇନ୍ ବି କ୍ଲାସ କରଛି।
ତମେ ପଳେଇଥିଲ ନା ମୁଁ କାଳେ ଭୁଲ୍ ପଳେଇଥିଲ।
ନାଇଁ ନାଇଁ ମୁଁ ଯାଇଥିଲି କାରଣ ଘରେ ବାଲାନ୍ସ୍ ନାଇଁ ନା ଫୋନରେ ମୁଁ ସେଇଠି ହଷ୍ଟେଲ୍ ଯୋଉ ୱାଇଫାଇ୍ କନେକ୍ଟ କରିକି ଜଏନ ହେଇଥିଲି। କାରଣ ଅନଲାଇନ୍ ବହୁତ୍ କମ୍ ଅଛି।
ଅ
ପଲେଇଥିଲି ଘରେ ବି ବସିଲେ ବୋର୍ ଲାଗୁଛି ‌ନା ସେଥିପାଇଁ ସେଠି ପଳେଇଥିଲି।
କଣ ଆଉ ସବୁ ଦେହ ସୁସ୍ଥ। ଅଛି। ସୁସ୍ଥ ଅଛି ର୍ ଆୟୋଜନ କେମତି କଣ ଚାଲିଛି ଏବେ ତ ସେଇ ଗୋଟେ ଆଲୋଚ ରଜ ରଜ ରଜ।
ହଁ ହୁଁ। ରଜ ଏଇଖୁଣି ବୋ
କରିଦେବି ଠିକ୍ ଅଛି।
ହଉ।
କେ। କେତେଟା ମାନେ ପୂରଣ କଲେଣି? ମୋର ଏଇ କାର୍ଯ୍ୟ। ପୂରଣ କଲଣି କାର୍ଯ୍ୟ?
ମତେ ଲାଗୁନି କାହିଁକି ମାନେ ସବୁ ଜାକ ହେଇ
ଦିଦି ଟିକେ ମୋ ବାପାଙ୍କର କଲ ଆସୁଛି।
ହଉ ଠିକ୍ ଅଛି ଠିକ୍ ଅଛି ରିସିଭ୍ କର କିଛି କଥା ନାହିଁ।
ହଉ କାଟି ଦଉଜି।
ଆଛା ଠିକ୍ ଅଛି କାଟିଦିଅ।
ହଉ। ହାଲୋ। ହାଲୋ। ହାଲୋ - ହାଲୋ।
ଅଛନ୍ତି
ଆମେ କଥା ହେଇ ଯିବା ତାପରେ ରିସିଭ କରି ଦେବି ଆଉ।
ହଁ ଆଉ ତିନି ମିନିଟ। ହେଇ ଗଲାଣି।
ହୁଁ।
ଆଉ କୁହ ଆଉ କଣ କହୁଛ କୁହ ସନ୍ଧ୍ୟା ସମୟ କହୁନ ଆମ ସେଇ ଆଡେ ବହୁତ ଜୋର ମାନେ ଗରମ ହୋଉଚି ପବନ ବି ଟିକେ ନାହିଁ। କାଲି ଏତେ ଥଣ୍ଡା ଲାଗୁ ଥିଲା ଆଜି ଏତେ ଗରମ। କଣ କରିବା ଆଉ ।
ହଁ ହଁ।
ଆଉ କଣ କହୁଚ କୁହ।
ହ ନାଇଁ ଏ ଆମ ଘରେ ଏଇ ସବୁ ବସିଛନ୍ତି ଟିଭି ଦେଖୁଛନ୍ତି।
ଟିଭି ଦେଖୁ ଚନ୍ତି। ତମକୁ ତମେ ଟିଭି ଦେଖ ନା ଦେଖନି?
ଫିଲ୍ମ ଦେଖେ। ନହେଲେ ଦେଖେନା
ଆଉ
ତ ମୁଁ କୋଉଫିଲିମ୍ ଅଧିକ ଭଲ ଲାଗେ?
ଓଡ଼ିଆ ହିନ୍ଦୀ
ହୋଉ ହୋଉ। ଅଧିକ କୋଉଟା ଭଲ ଲାଗେ? ଆ ନା ହିନ୍ଦି ନା ଯୋଉ ସାଉଥ ର?
ମୁଁ ସେମତି କିଛି କିଛି ମାନେ ପସନ୍ଦ ନା ପସନ୍ଦ ନଥାଏ ମେ ମାନେ ତା ଷ୍ଟୋରି ଲାଇନ ଯୋଉ ନଥା ଏନା ଗପ ହିସାବରେ ଯୋଉଟା ଭଲ ଲାଗେ। କୋଉଥିରେ କହିବି? କୁହନ୍ତି ନେ ଗୋଟେ ଥ୍ରିଲର୍ ମୂଭି? ସସ୍ପେନ୍ସ ଯୋଉ ଥିରେ ଅଧିକ ଥିବ?
ସବୁଠାରୁ ଯୋଉଟାରେ ହାପି ଏଣ୍ଡି ହୁଏ ସେଇଟା ମତେ ଭାରି ଭଲ ଲାଗେ।
କିଏ କାକୁ ମାରି ଦେଲା କି କଣ?
ହଁ ଏଇ ଯୋଉ ଖାସ କରିକି ଏଇ ଯୋଉ ସାଇକୋର ସବୁ ଆସେ ନା ମୁଁ ବି ମୁଁ ସେ ସାଇକୋ ହିଁ ଦେଖେ ଆଉ ଏଇ କିଛି ଦିନ ଚନେଲେ ମୁଁ ତ ବହୁତ ସାଇକୋ ହି ଦେଖୁଛି?
ପିଇଲେ ମତେ ଗୋଟେ ମୁ ମାନେ ଫିଲ୍ମ ନା କହିଲ ମୁଁ ବି ଟିକେ ଦେଖିବି ମତେ ଆଉ କାହିଁ ଭଲ କିଛି ମିଳୁନି
ଅ ତମେ କମ୍ପ୍ୟୁଟର ଆସିଲେ ହସ୍ ୱାଇଫାଇ କନେକ୍ଟ କରିକି ମୁଁ ତମ ଫୋନରେ ଏ ନହେଲେ ତମକୁ କ୍ଵିକ୍ ସେୟରେ ଦେଇଦେବି
ତମେ ଡାଉନଲୋଡ କରିକି ଦେଖୁଛ
ହଁ ଗୁଗଲରୁୁ ଜୋଉ ନୂଆ ମୁଭି ବି ଚାହିଁବ ଡାଉନଲୋଡ୍ କରିପାରିବ ବୋହୁତ ହୀ ଇଜି
ଉଁ ଡାଉନଲୋଡ କଂପ୍ଲିଟ୍ ମିଟ ଆଁ
ନାଇଁ ନାଇଁ ଭିଡ୍ ମେଟ ନୁହେଁ ଗୁଗଲୁ ଗୋଟ୍ ଏ ଲିଙ୍କ ଅଛି। ସେଥିରେ ତମେ ଯୋଉଟା ବି ଆ ସର୍ଚ୍ଚ କରିବା ସେ ଫିଲ୍ମ ବହୁତୁ କ୍ଲାରିଟି ଭଲ ବିଶ୍ ଡାଉନଲୋଡ ହେଇଯିବ ଗ୍ୟାଲେରୀ କୁ ଯିବ ହୁଁ। ଯୋଉ
ତାପରେ ମତେ କହିବ ଠିକ୍ ଅଛି। ତମ୍ ମାନେ ତମେ ଏ ସେ ଦେଖିବ ନା କୋଉଟା ତମୁକୁ ବେଶୀ ଭଲ ଲାଗୁଥିବ। ମତେ କହିବ କୋଉଟାର ମାନେ ହିଷ୍ଟୋରି ଲାଇନ କୋଉଟା ଭଲ ଅଛି
ଟେ ମୁଭି ଅଛି ସେଇଟା ବହୁତୁ ଟିକେ ଡର ଲାଗିବ ମାନେ ଥା ଇ କୋଉ ମାନେ ବହୁତ୍ ଭଲ ଲାଷ୍ଟ କୁ ହାପି ଏଣ୍ଡିଙ୍ଗ ବି ଅଛି ସେ ସାଇକୋ ଟା ହିଁ ମରିଯିବ ନିଜେ ନିଜେ ହିରୋ ମୁଁ ତ ଜାଣିନି ଦେଖିବା କଥା ଆଉ ଭଲ ଲାଗେ
ଖ ଲାଗିଲ
ହୁଁ କୋଉଦିଟା ଭଲ ଲାଗେ ତମକୁ ଅଦ୍ ମୁଁ ହଁ ହଁ
ଚୁବ୍ ମାନେ ଚଏସ୍ ଏମ୍ ତି ନାହିଁ
ହୁଁ
ମୁଁ ମାତ୍ ମୁ କଣ କହିଲି ମାନେ ଫିଲ୍ମ ର ଗପ ଉପରେ ହିଁ କାହାଣୀ ଉପରେ ଆମେ ଯୋଟା କହିବା କାହାଣୀ ଯୋଉଟା ଯେତେ ଭଲ ହେଇ ଥିବ ସେପେ ଆଉ ସେ ଅଭିନୟ ତ ଆମେ ଅଭିନୟ ତ ଆମେ କାହାକୁ ଆମେ ଆମେ ଜଜ୍ କରିପାରିବାନି କାରଣ ସମସ୍ତଙ୍କର ଅଭିନୟ ଅଲ୍ଗା ଅଲ୍ଗା ଥାଏ
ହୁଁ
ମାନଙ୍କ କାହାଣୀ ଅନୁଯାୟୀ ତାଙ୍କର ଚରିତ୍ର ଅନୁଯାୟୀ ଅଭିନୟ ସେମାନେ କରିଥାନ୍ତି ତ ସେଇିହିସାବ ରେ ମୁଖ୍ୟତଃ କାହାଣୀ ଟା ହିଁ କେମିତି ଥାଏ କଣ ହେଇଛି କେମିତି ଲେଖା ଯାଇଛି ବସ୍
ଅଧିକ ସାଇକର ଦେଖିଲେ ମାନେ ଜାଣିବାକୁ ଇଚ୍ଛା ହୁଏ ତାପରେ କଣ ହବ ତାପରେ କଣ ହବ ମାନେ ଭଲ ଲାଗେ ବହୁତ
କେମିତି କରା ହଉଯିବି
ହଁ ବହୁତ ମାନେ କଷ୍ଟ ଦେଇକି ସେ ସାଇକ ମାରେ ଖାସ କରିକି ତ ଅଧିକ କେସ୍ ଝିଅ ପିଲାଙ୍କ ଏଥିରେ ବି ହୁଏ
ଆମେ ଆମେ କଣ ଆମେ ଖାଲି ମାନେ କୁହନ୍ତି ନା ଖଳନାୟକ କୁ ଦେଖିଲେ କଣ ହବ ତା ବୁଦ୍ଧି ଟାକୁ ବି ଦେଖିବା ନା ନାଇଁ
ହଁ ଆଚୁଲିରେ ମାନେ ତାର କିଛି ଇମୋସନ ଥାଏ ସେଥିରେ ହେଲା କି ସେ ଆଗରୁ କିଛି ମାନେ ଯୋଉ ଯିଏ ସାଇକ ଥାଏ ତାର ଆଗରୁ କି